ଭାଇ କୋଉଠି?
ହଁ ଅଛି ଘରେ ଥିଲି।
ଆ ଆଉ କାମକୁ ଯାଇ ନ କି?
ହଁଁ କାମକୁ ଯିବିପା ଆଜି ମୋର ଅଳପ ଅଛି
ଯୋଉ କଣ କହିଲ କହୁଥିଲି? ଗୋଟେ କାମଟେ କଣ କେମତି ଆଣିକି କରିବାମ
କାମ ତ ଗଦା ହେଇଛି କାମ ଗଦା ହେଇଛି କମ୍ପାନୀର ନିୟମ ଅନୁସାରେ ଯଦି ଡକ୍ୟୁମେଣ୍ଟ ଦେବ ହେବ।
ହଁ।
ଆଉ ସେ ଡକୁମେଣ୍ଟ ସବୁ କଣ କଣ ଶୁଣୁ
ସବୁ ପରିଚୟ ପତ୍ର ପରିଚୟ ପତ୍ର।
ହୁଁ ଗୋଟେ ହଉଛି ଆଧାରକାର୍ଡ ଦବୁ
ହଁ।
ଗୋଟେ ବ୍ୟାଙ୍କ ପାସବୁକ ଦେବୁ।
ହଁ।
ଗୋଟେ ଏ ଏ ପ୍ୟାନକାର୍ଡ ଜେରକ୍ସ ଦେବୁ
ହଁ।
ଗୋଟେ ସେ ଯେଉଁ ପ୍ୟାନକାର୍ଡ ବ୍ୟାଙ୍କ ଯୋଉ ପାସବୁକ୍ ଯୋଉ ବ୍ୟାଙ୍କରେ ଖୋଲିଛୁ।
ହଁ।
ଦିଟା ଇନ୍ସୁରାନ୍ସ
ହଁ ହଉ ହଉ। ଉଁ ଜୀବନରକ୍ଷା ବୀମା ଯୋଉ ଜୀବନର ବୀମା ରକ୍ଷା ଯୋଉ ଯୋଜନା ତା ନା
ପ୍ରଧାନମନ୍ତ୍ରୀ ସୁରକ୍ଷା ଆଁ ଯୋଜନା ନା ଏମିତି
ହଁ ହଁ।
ବ୍ୟାଙ୍କର ଆଉ ପୋଲିସି ଭେରିଫିକେସନ୍
ହଁ।
ଏତିକି ଡକୁମେଣ୍ଟ ହେଲେ ତୁ ମତେ ଦେଲେ ଆଉ ଚାରିଟା ଫଟୋ ହାଫ୍ ସାଇଜର ଚାରିଟା ଫଟୋ ଦୁଇଟା ଏକ୍ସ ହଁ ହୁଁ।
ମୁଁ କହିଲି ଯୋଉ ଗଲେ ହେଠି ଆମର ଯୋଉ କଣ କହିଲ ଆମେ ତେ କାଁ ଖାଲି ହବ ଆଣିକିନି ଖାଲି ରଙ୍ଗଉୁରା କରିବା ନା ସବୁ ଲୁହାଲତା କାମ କରିବା।
ସବୁ ସବୁ ଅଲ୍ ଅଲ୍ କାମ।
ଆ ଆଉ ଯୋଉ କଣ କହୁଥିଲି ଆମେ ଯୋଉ ପାଞ୍ଚ ଛଅଟା ଖଣ୍ଡେ ପିଲା ପାଞ୍ଚ ଛଅଟା ଖଣ୍ଡେ ପିଲା ଦରକାର ଥିଲା।
ହଁ ଦିଆ ହେବ।
ଆ ହଉ ହଉ ଆଉ ପାଞ୍ଚ ଛଅ ଟା ହେଲେ ରେଡି।
ସବୁ ଅଛନ୍ତି ତୁ ଆସିଲେ ହେଲା ଡକ୍ୟୁମେଣ୍ଟ ଏତିକି ଦେଇକି ଆସିଲେ ଧରିକି ଆଇଲେ ଗେଟ୍ ପାସ୍ ହେଲେ ତୁ ଚାଲିଲା ତୋର ଆଉ କିଛି ଟେନସନ୍ ନାହିଁ।
ଆଉ କଣ ଆଉ ତାହଲେ ଗାଁରେ ଗାଁ କୁ ଆସିଛ ନା କୋଉଠି?
ନାଇଁ ମୋର ଆଜି ଅପ୍ ଅଛି ତ।
ଛୁଟି ଅଛି।
ହଁ ମୁଁ ଛୁଟି ଅଛି କଣ ମୁଁ ତ ଚାକିରି ବାକିରି ନାହିଁ ମୁଁ ସେ ଯାଉଚି ସେ କୃଷି ଇଏ ରେ ଯାଉଚି ଯୋଉ ଆଜି ଯିବିନି ରବିବାର କେହି ଷ୍ଟାଫ୍ ଫାଫ ନାହାନ୍ତି କହାକୁ ବୁଝେଇବି କଣ କରି
କୃଷି ବୀମା ଯୋଜନା
ନାଇଁ ଇଏ ଏ କୃଷିରେ ସେ ଯୋଉ ଏବେ ସବୁ ଧୁଣ୍ଡିଚା ବୁଣା ହେଉଚି ଯୋଉ ଧଣ୍ଡିଚା ବୁଣା ହଉନି?
ହଁ।
ସେ ଧଣ୍ଡି ଚା ବୁଣିବୁ ବୋଲି ସେଉ
ହଁ ହଁ ହଁ। ଆଉ ରଥଯାତ୍ରା ଆମ ଆସିବ ନା ନାଇଁ ଗାଁ କୁ ଆସିବ ନା ନାଇ ରଥଯାତ୍ରା
ହଁ ଆମ ଗାଁ ରଥ କୁ ଏ ବର୍ଷ ଆମ ଗାଁ ରଥ ପୁରା ନୂଆ ତିଆରି ହେଉଛି।
ଆ ମତେ ଡାକିବ?
ଆଉ ନୂଆ ତିଆରି ହେଉଛି ପୁରା ମାନେ ସବୁ ଇଏ
ଡାକିବ କଣ ମୁଁ ତ ନ ଡାକିଲେ ବି ଯିବି ହେରି।
ହମ୍ ଆସିଲେ ହେଲାନା ତମେ କଉ ଆମ ଘରକୁ ଆସିବ।
ତମ ତମ ଘରକୁ ଆମେ ଯିବୁନୁହେରି
ଆମ ଘରକୁ ତମେ ଆଉଚ ତମ ଘର କୁଆଡେ ନା କୁଆଡେ ତମେ କାଇ ଆମ ଘରକୁ ଆସିବ ହୋ। ଖାଲି କହିଦେଲେ କହି କହିଦେଲେ କହିଦେଲେ ତମେ ଖାଲି କହିଦେବ ନା ଆମେ ଆମେ ତ ଶୁ ସବୁବେଳେ ତମକୁ ଡାକୁଛ ତମେ କହୁ ଆସୁ
ନାଇଁ ନାଇଁ ଆମେ କିନ୍ତୁ ଆମେ କିନ୍ତୁ ପଳେଇବୁ ତମ ଘରକୁ
ଯାଇପାରି ଆସିବା କହି ଆମ ଘରକୁ ତମେ ଆସିବାକୁ ହେଲେ ତମକୁ ଗୋଟେ ଦିନ ଆଗରୁ ସବୁ ଆମ ମୋ ଫୋନ ଫାନ୍ କରିବ ମୁଁ ଏଠି ଲଜ୍ ଫଜ ବୁକ୍ କରିବି ଭଲ ମନ୍ଦ କରିବି କୋଉଠି ରହିବ କଣ କରିବ ସବୁ ସବୁ ଧରିକି ସବୁ ଆସିବ ଆଉ ଆଉ ସେମିତି ତମେ ଆସିପାରିବ ରହିବ କୋଉଠି କଣ କରିବ ଆଉ ଏତେ ବାଟରୁ ଆସିବ ଆମର ତେଲେ ଲଙ୍ଗରୁ ବସ୍ ଏଠି ନାହିଁ ଯିବାକୁ ତମର। ଆଉ ହଇରାଣ ହେଇଯିବ ନା ଆସିବା ମିନ୍ସି ତମେ ଥରେ ରହିବାକୁ ପଡିବ ଆମର ଏଠି।
କ ଆ ଟିକେ କାମାକ୍ଷା ଟିକେ ଆସିଥିଲି ମ କଣ କହିଲ ଗୋଟେ କାମ ଥିଲା ଯେ ପଳେଇ ଆସିଥିଲି ଆଉ।
ହୁଁ ହୁଁ ହୁଁ।
ଏ ସେ ଗାଡି ଟାକୁ ଧରିକିନି ଆଇଛି ହେରି।
ହୁଁ।
ଏ କୁହନାଇ କେହି ରାଇଡର ଯୋଉ କଣ କହିଲ ଏଇଟା ଦ୍ରୁତ ଗତି ଫିରେ ପୁରା ଯାଉଛି।
ହୁଁ
ହଁ କୁହ ନାହିଁ ପୁରା ପୁରା ଦ୍ରୁତ ଗତି ପୁରା ଯେମିତି ଘୋଡା ଧାଏନି? ପୁରା ଧାଉଁଛି ପୁରା ଆଉ
ହଉ ହଉ। ନାଇଁ ନାଇଁ ତୁ ଗୋଟେ କାମ କର ତୁ ତୁ ଯଦି କାମ କରିବାର ତୋ ଅଛି ତାହେଲେ ଇମିଡିଏଟ କ୍ଲି ସେ ସବୁ ଡ୍ୟୁମେଣ୍ଟ ସବୁ ରେଡି କର ଡ୍ୟୁମେଣ୍ଟ ମେନ ବିନା ଡ୍ୟୁମେଣ୍ଟ ଟାଟା ମାନେ ଗେଟରେ ଆଲାଉ ନାଇ ଗେଟ ପାସ ହବନି କେହି କାହା କଥା ଶୁଣିବେନି ଏଠି।
ହାଲୋ ଶୁଣ ବହୁତୁ ବ ଯୋଉ କଣ କହିଲ ଆ କଣ କହିଲ ଇଏ ହେଇଯାଉଛି କଣ କହିଲ ଆମର ଲଗେଇ ଦଉଛ ଲଗେଇବନି ବେଶୀ ଲଗେଇବନି କଣ କହିଲ ଆଖିରେ
ହା ହାଡ କରିବନି ତ? ମାମା ସେଇ ଯୋଉ ଦଉଡ଼ି ଟା ଭିଡୁଛ ତମେ ଏଇଟା ଦଉଡି ଟାକୁ ଢିଲା କରିଦଉଛ ଥରେ ଥରେ ଆମର ଯୋଉଉ ରଶି ଯୋଉ ରସି ଯୋଉ ଝୁଲା ଭଡା ଆମର ଭିଡା ହଉନି
ଏ ହେରା ସବୁ ସେ ଟାଟା ଭିତରେ ସେଉରା ମେସିନ ହେରା ସେ କିଛି ନାହିଁ ହେରା ତାଙ୍କ ପ୍ରାଇଭେଟ୍ ରେ ବୋଲି ସବୁଏ
ଆସୁନା କାଁ ସୁନା କୁଡେ ଗୋଟେ ଆଜି ବୁଲି ବୁଲା ଯାଆନ୍ତେ କାଲି ପରଦିନ ଆଡୁକୁ।
ହେ ନା ମ ମୋର ଏନା କୁଆଡ଼େ ଯାଇ ହବନି ଏଇନା ଚାଷ ବାସ ଟାଇମ୍ ଚାଷୀ ଲୋକ କୁଆଡ଼େ ଯିବୁ। ଘରେ ତ ଛୁଆ ପିଲା କହୁଥିଲେ ବୁ ବୁଲି ଯାଉଛି ହଉନି ମୁଁ ଦି ତିନି ଜଣ ଖାଲି ପଚାରିକି ବୁଝୁଛି ଅରେଞ୍ଜ ହେଇପାରୁନି।
ଆମର ଅଭିଆରି ଟୋକା ଆଉ କଣ କରିବୁ ମାଣ୍ଡ ଅଭିଆରି ଟୋକା ମିଳୁନାହାନ ନ୍ତି ମାଣ୍ଡୁ ଫାଣ୍ଡୁ କିଛି ମିଳୁନାହାନ୍ତି ଆଉ।
ହୁଁ।
କଣ କରିବୁ ଆ ବାହାସାହା ତ ହେଇପାରିବୁନି ବୋଧେ ଯାହା ନାଗୁଚି ଆଉ।
ତମେ ‌ବାହା ହଉନୁ।
କଣ ହେଇପାରିବିନି ବୋଧେ ଯାହା ନାଗୁଚି ଆଉ ଦେଖିବା ଭଗବାନଙ୍କ ଉପରେ କଥା।
ସେ ମାମୁଁ ଡାକିବ ଭାଇ ଡାକିବ ଦଦା ଡାକିବ ଖାଲି ବଡ଼ କଥା କହିବ। କିନ୍ତୁ ଦେଖିଲା ବେଳକୁ ବାହା ହବନି ବାହା ହେଇନ ବୋଲି ମୁଁ ଜାଣିନି ମୁଁ କହିଲି ବାହା ହେଇସାଣି ଆଉ।
ଓ ହୋ ନା ନା ମ ବାହା ହେଇନି।
ଉଁ ହୁଁ। ହଉ ତମେ ଅଭିୟ ଅଛ ତମ ନା ବିନ୍ଦାସ ଆଉ ଆମେ ତ
ଭାଇ ଦେଖି ମୁଁ। କହିଲେ ଏମତି ଦେଖି ଦେଖି ଯୋଉ ସଂସାରକୁ ମାନେ କଣ କହିଲ ତ ପରିଚିତ ହେଇଗଲେଣି ବାହା ନ ହେଇ ଦିନ ବରଯାତ୍ରୀ ବି ଯାଇଥିଲେ ବି ତ ଯାଇଛି ନା ଜାଣିଛି। ନା ଏଇଟା ଏମିତି ଏଇଆକୁ ଏଇଆ ଏଇଟା ହେଇଆକୁ ଏଇଆ ଏମିତି ହଉଛି ଆଉ।
କଣ କରିବା ତ ଏ ବହୁତ କଣ କହିଲ ମନ ଦୁଃଖ ଲାଗିବ। ବାହା ହେଲା ବେଳୁ ହସି ହସି ବାହା ହେବୁ ବାହା ହେଇ ସାରିଲା ପରେ କାନ୍ଦି ବୁଲବ ବା
ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ସଂସାର କରିବ ନା ଆଉ ସଂସାର ଭଗବାନ କହିଛନ୍ତି। ସ ସଂସାର କଲେ ତମେ ତମେ ବର୍ତ୍ତମାନ ଅର୍ଦ୍ଧ ମାନବ ଅବସ୍ଥାରେ ଅଛ। ତୁମେ ମ୍ୟାରିଡ଼୍ ହେଲା ପରେ ତାମେ ପୂର୍ଣ୍ଣମାନବ ଜନ୍ମ କବ ଆମ ସଂସ୍ଥ ଆମର ଇଏରେ ଅଛି ପୋଥି ପୁରାଣ ଆମର ସବୁ ଯେତେ ସବୁ ଇଏରେ ସବୁ ଅଛି ବାହାଘବ ନା ଆଉ ସବୁ ବାହାର ସେଇଟା କଣ ମନରେ ସବୁ ଲ ଲୋକ ଧରନ୍ତି
ତଥାପି ଯଦି ତଥାପି ଯଦି ଭାଇ ନ ମିିଳିଲା କଣ କରିବା କହିଲ ଏ ଏମିତି ଆଉ କାହା ଭାଗ୍ୟରେ ଫରେ ସମସ୍ତଙ୍କ ଭାଗ୍ୟରେ କଣ ସମାନେ
ହଁ।
ସମସ୍ତଙ୍କ ଭାଗ୍ୟ ଟା ସମାନ। ଆମ ଭାଗ୍ୟରେ କଣ ଅଛି ସେ ଉପର ବାଲା ଲେଖିଛି ଆଉ କଣ କରିବି
ନାଇଁ ନାଇଁ ଏ ନାଇ ତମେ ସବୁ ଇଏ କର ସବୁ ଚାଷ କର ଚାଷ ଚାଷ ହେଲା ମେନ୍ ଚାଷ ନାହିଁ ଯାହାର ବାସ ନାହିଁ। ତେଣୁ ଆମେ ଚାଷ କରିବା ଚାଷ କରିବା। ଦି ତିନି ପ୍ରକାର ଚାଷ କରିବା ଚାଷ ଶହେ ପ୍ରକାରର ଚାଷ ଅଛି। କେତେ ପ୍ରକାର ଚାଷ ଅଛି ମାଛ ଚାଷ
ଆଉ ମତେ ଟିକେ ନେଇକି ତମ ଆଡେ ଶିଖେଇ ଦଉନ।
ଶିଖେଇବାର ଏଥିରେ କଣ, ଏଟା ଶିଖିବା ଜିନିଷ ନୁହେଁ ଏଇଟା ଆଜିକାଲି ଶିଖିବ କଣ ଆଜିକାଲି ତ ଇଣ୍ଟରନେଟ୍ ଯୁଗ୍ କୁହ କଣ ହେଇଛି ତମେ ସେଠୁ ସବୁ ମୋବାଇଲ୍ ଟିଭି ସବୁ ତମର ମୋବାଇଲ୍ ରଖିଛ ଟିଭି ରଖିଛ ସବୁ ସେଥିରୁ ଦେଖିବ। ଦେଖିକି ସେଇଠୁ ସବୁ ଶିଖିବ, ଜାଣିବ ଏଟା ଏମିତି ହଉଛି ମୋବାଇଲ ମାରିବ। ସେ ୟୁଟ୍ୟୁବ୍ ଫୁଟ୍ୟୁବ୍ ଯୋଉଗୁରା ଚାଲୁଛି ଯୋଉ ଚେନାଲ୍ ସବୁ ଆଉଛି ସେରୁ ପଚାରିବ। ମାଛ ଚାଷ କେମିତି ହୁଏ? ବାୟୋମେଟ୍ରିକ୍ ମାଛ ଚାଷ, ଘରେ କେମିତି ମାଛ ଚାଷ କରିବୁ? ବୁଝିପାରୁଛୁ ନା ନାହିଁ, ସେ ସବୁ କର ଘରେ ବସିଛ ମାନେ ସେଇରା ସବୁ କରିବ ଘର ବସ୍
ମୋର ମାଛ ଚାଷ୍ ମୋର ମାଛ ଚାଷ କିଛି ଦରକାର ନାହିଁ। ମୋର କଣ କହିଲ? ମୁଁ କିଛି ନହେଲେ ଗୋଟେ ଯୋଉ ଜଳଖିଆ ଦୋକାନଟେ କରିବାକୁ ଚାହୁଁଛି ମ
କୋଉଠି?
ଏଇ ଘର କତିରେ ଭାବୁଛି ହବ ଯଦି।
ହଉ ହଉ ଆହୁରି ବଢିଆ। କଥାରେ ଅଛି ବାଣିଜ୍ୟେ ବସତେ ଲକ୍ଷ୍ମୀ।
ହଁ।
ମାନେ ବିଜନେସ୍ ଯିଏ କରିବ ତା ପାଖରେ ସବୁବେଳେ ଲକ୍ଷ୍ମୀ ଥାଆନ୍ତି‌
ଦେଖିବା ମନ ଅଛି ଯଦି ହେଇଗଲା କୋଉଠି ଗୋଟେ କାମଫାମ। କୋଉଠି ଗୋଟେ ମିଳିଗଲା ଯଦି କରିବି। ନହେଲେଏ-ଏ-ଏ କଣ ଆଉ କରିବି ଏ ଜଳିଖିଆ ଦୋକାନ ଗୋଟେ କରିବି।
ସେ ଯାହାବି କର ଘ ଘରେ ବସିକି କାମ କର, ଘରେ ରହିକି କାମ କର, ଘରୁଆ କାମ। ବୁଝିପାରିଲ ନା ନାଇଁ, ଘରେ ଯଦି କୁଆଡେ ନଯିବ ବାହାର ମୁଁମୁଁ କୁ ଯିବାର ଇଚ୍ଛା ନାହିଁ କି ବାହାରକୁ ମୁଁ ଗଲିନି ମୁଁ ଏଇଠି ରହିଲି ଏଠି ରହିକି ମୁଁ ଘରେ କାମ କରିବି ଘରେ କାମ କଲେ ତମେ ବିଭିନ୍ନ ପ୍ରକାର କାମ କରି କରିବ, ସବୁ ପ୍ରକାର କାମ କରିବ। ଆଉ, ବୁଝିଲ କି?
ହଉ ହଉ ହଉ ଏମିତି ତାହେଲେ କଥା ନା?
ହଁ, ଆଉ ମୁଁ ଯାଉଛି ମୋର ଟିକେ କାମ ଅଛି।
କୁଆଡେ ଯିବ?
ମୁଁ ଯାଉଛି ଟିକେ ତଳି ପକେଇକି ଆସିବି।
ତଳି ପକେଇ ଯିବ?
ହୁଁ। ଛୁଟି, ଆଜି କୁଆଡ଼େ ଯାଇନି ଆଜି ରଇବାରେ ଯାଉଚି ଯିବି ବିଲ ଆଡ଼େ ଆଉ।
ହଉ। ହଉ।
ହଉ ରଖୁଛି ଆଁ।